ଲୋ।
ଜୟ ଶ୍ରୀ ଜଗନ୍ନାଥ ଭଉଣୀ।
ଜୟ ଶ୍ରୀ ଜଗନ୍ନାଥ କୁହନ୍ତୁ।
ଆପଣଙ୍କୁ ଉଁ ମୋର ଭଏସ ଶୁଭୁଚି?
ଆଜ୍ଞା।
ଆଜ୍ଞା ଭଉଣୀ ଆପଣ କୋଉଠିକାର କୋଉଠି ରହୁଛନ୍ତି?
ସାଲେପୁର ର ଆଜ୍ଞା।
ସାଲିପୁର କୋଉ ଜାଗା?
ପୁର ର ଆମର
ଆଜ୍ଞା ଆଜ୍ଞା ଆପଣଙ୍କ ନାମଟି?
ଅନୁରାଧା ବିଶ୍ଵାଳ
ଆଜ୍ଞା ଆଜ୍ଞା। ଏବେ କଣ କରୁଛନ୍ତି?
ଏବେ ମାରେଜ ହେଇଛି ଆଉ। ଘରେ ଅଛି ଆଉ।
କଂଗ୍ରାଚୁଲେସନ୍।
ମୁଁ ତ ଅନ୍ ବିବାହିତ ନୁହଁ ଅବିବାହିତ।
ହଁ ହ ହ ଏବେ କଣ କରୁଛନ୍ତି କଣ?
ମୁଁ। ଗୋଟେ କରମ ମାନେ ଏ ଆମର ନୁହେଁ କି ସ୍ଵାସ୍ଥ୍ୟ କେନ୍ଦ୍ରରେ
କାର୍ଯ୍ୟ କର କାର୍ଯ୍ୟତ ଅଛି ତା ତା ସହିତ ମୋର ନିଜ ନିୟର ଗୋଟେ ସଂସ୍ଥା ମଧ୍ୟ ଅଛି।
ହଁ ଆପଣଙ୍କ ଘର କୋଉଠି।
ଆମ ଘର ଭଦ୍ରକ।
ହ ହଁ ଭଦ୍ରରୁ ଯାଏ।
ଭଦ୍ରକ ବାରିକପୁର।
ଓହଁ ଘରେ ସବୁ କିଏ କିଏ ଅଛନ୍ତି?
ଘରେ ତ ଆମର ବୋହୁତ ବଡ ଫ୍ୟାମିଲ, କିନ୍ତୁ ଆମ ଘରେ କହ ପାଇଁ ଗଲେ ବାପା ମୁଁ ମୋ ଭାଇ ବାସ ଆମେ ଚାରିଜଣ ସାନ ଭାଇ ଆପଣଙ୍କରେ କି କିଏ ସବୁ ଅଛନ୍ତି? ସିଏ ଆମର ଇ ଏଇ ଯୋଉ ଆମର ଇଲେକ୍ଟ୍ରିକାଲ କଣ୍ଟ୍ରାକ୍ଟର।
ଓହଃ।
ଆପଣଙ୍କ ଘରେ ସବୁ କିଏ କିଏ ଅଛନ୍ତି, ବାପା ଘରେ କିଏ ଅଛନ୍ତି ଶାଶୁ ଘରେ କିଏ? ଅଛନ୍ତି।
ସେ ବାପରେ ମୋ ବାପା ବାପା ବୋଉ ଆମେ ଦି ଭଉଣୀ ଗୋଟେ ଭାଇ ସା ଭାଇ ସାନ ଆଉ ଆଉ ଶାଶୁ ଘରେ ଏ ଶାଶୁ ଅଛନ୍ତି, ଭାଇ ଦେଢଶର ଅଛନ୍ତି ଆଉ ଯାହା ବି ଅଛନ୍ତି ତାଙ୍କ ଦିଟରେ ଛୁଅ ଆଉ ମୋ ହଜବେଣ୍ଡଉ ଆଉ ମୁଁ।
ଆପଣଙ୍କ ଶାଶୁ ଘର ଟା କଣ ଆପଣଙ୍କର ସେଇଠି?
ହ ହଁ ସେଇ ପାଖରେ ଆମ ମାନେ ମୋ ବାପ ବ୍ଲକ ଟା ଏଇ ଦ ଯାଉଛି।
ଆଜ୍ଞା ଆଜ୍ଞା ମାନେ ପାଖାପାଖିରେ ଆପଣ ବିବାହ କରିଛନ୍ତି।
ହଁ। ଆଉ ଇଭିନିଂରେ କଣ କହିଥିଲେ ହଁ ଭଲ ଅଛି। ଆପଣ ଇଭିନିଂ ରେ କଣ ଖାଇଥିଲେ?
ବେଳେ ବେଳେ ଏବେ ଯ ବସିକି ଟିକେ ଆଇସ୍କ୍ରିମ ଖାଉଥିଲେ ଆଜି ଛୁଟି ଅଛି ନା। ରବିବାର। ସେଥିପାଇଁ। ବସିକି ଏବେ ଯାଇଥିଲି ମୋର ନିଜ କର୍ମ କ୍ଷେତ୍ରକୁ ଯୋଉଟା ଆମ ନିଜ ନିଜର ସଂସ୍ଥା ଯୋଉଟା ସେଠୁ ଆସିଲି ଆସିକି କେବେ ଆସିକି ବସିଥିଲି ଆପଣଙ୍କ ସହିତ ତ ଏବେ ବାର୍ତ୍ତାଳାପ କରୁଛି ଆଉ
ହ ହ।
ଆପଣ କଣ ଖାଇଛନ୍ତି? ସନ୍ଧ୍ୟାବେଳେ
ନା ସେମିତି କିଛି ନାଇଁ ମାନେ ମୁଁ ମାନେ ଦିନକୁ ମୋ ପାଇଁ ଦିଥର ଖାଇବା ଟା ମୋ ପାଇଁ ବହୁତ କଷ୍ଟ
ମାନେ ଦିନକୁ ଦିଥର ଆପଣ ଖାଉଛନ୍ତି।
ଆ ସେଇଟା ଖାଇବା ହିଁ ମୋ ପାଇଁ ବହୁତ କଷ୍ଟ। ସକାଳୁ ମାନେ ମନ ମାନେ ସକାଳୁ ଉଠା ଉଠିବୁ ଆମର କାମ ସାରିବୁ ଗାଧେଇବ ଗାଧେଇକି ଆମର ଯିବେ ସୂାମୀ ଯିବେ ତାଙ୍କର ଡ଼ିଉଟି ଯିବେ ଭାଇ ବି ଯିବେ। ତାଙ୍କ ପାଇଁ ସବୁ ଟିଫିନ ଫଫିନ ରେଡି ହବ ସି ଯିବେ ତାପରେ ଠା ଠାକୁର ପୂଜା ହବ ଠାକୁର ପୂଜା କରିସାରିକି ଆମେ ଯୋଉଁ ଚାହା କି ଯୋଉଁ ଚଳଖିଆ ସବୁ କରିଥିବୁ ହେଲା ମୁଁ ସେ ଚାହା ପା ମୋର ମାନେ ମୁଁ କେବେ ପିଏ ନା ସେ ଚାହିଁ ମୁଁ ମାନେ ବହୁତ କଷ୍ଟରେ ବୋ ବୋଉ ଏଇକା ପାଟି କଲେ ମୁଁ ସେଇ ଯା ହିଁ ପିଏ ଟିକେ ବା ସେଠ ଏତିକି ପୁଣି ଯଦି ମାନେ ଯଦି ଅତିରିକ୍ତ ପାଟି ହେଲା
ଆଜ୍ଞା ଆଜ୍ଞା।
ସେ ସିଆଡୁ ଏ ମାନେ କାହିଁକି ଖାଉନିି ପଖାଳ ଖିଆ ହବ ନହେଲେ ନାଇଁ ମୋର ଗାଧୁଆଳୁ ଖିଆ ହବ ହଲେ
ମାନେ ଆପଣ ସକାଳର ସଖାଳ ଜଳଖିଆ ଟା ଆପଣ ଖାଆନ୍ତିନି? ଯୋଉଟା କି ଆମ ଯୋଉଟା କିି ଆମ ଶରୀର ପାଇଁ ନିହାତି ଆବଶ୍ୟକତା। କାରଣ ଆମର ଯେହେତୁ ଉଁ ରାତି ରାତ୍ରିରେ ଆମେ ପାଟି ଆମର ବନ୍ଦ କରି ରହିଥାନ୍ତି। ତାପରେ ଯୋଉ ସେ ଯୋଉଁ ଆମର ଯୋଉଟା କୁହନ୍ତି ଲାଳ ଅଂଶ ସେଇଟା ମାନେ ଏସିଡିର କାରଣ ଯୋଉଟା କି ସିଧା ଯାଇକି ପଡିଲେ ଆମର ଇଏ ଖାରେ ସେଟା ହଉଛି। ଖରାପ କରିଦିଏ ସେଥିପାଇଁ ସକାଳୁ ଆମେ ଯେ ଏତେ ଜଲଦି ପାରନ୍ତି ସକାଳ ଜଳଖିଆ ଟା ମାନେ ଭଲସେ ନିଅନ୍ତି। ତାପରେ ଦିନ ମାନ ଆପଣ ଖାଇଲେ ଚଳିବ। ନ ଖାଇଲେ ବି ଚଳିବ କିନ୍ତୁ ସକାଳର ଜଳଖିଆ ଟା ମାନେ ଶରୀର ପାଇଁ ବହୁତ ଆବଶ୍ୟକତା କି ଆପଣ ସେଇଟା ହିଁ ଛାଡି ଦଉଛନ୍ତି।
ନାଇ ତ ଖାଇ ବି ରତ
ତାପରେ ଏକାଥରେ ଆପଣ ଯାଇକି ମଧ୍ୟାହ୍ନ ଭୋଜନ କରୁଛନ୍ତି। ତାପରେ ଯାଇକି ରାତି ରାତ୍ରି ଭୋଜନ ମଝିରେ ଆଉ କିଛି ବି ଖାଉନାହାନ୍ତି?
ନାଇଁ।
ହେଲେ ଆପଣ ତ ପୁରା ଅଡିଶ ହେଇଥିବେ ମାନେ ଅ ବୟସ ଆପଣଙ୍କର କେତେ ପୁଣି?
ନାଇଣ୍ଟିନ୍
ଉଣେଇଶି ବର୍ଷ?
ହୁଁ।
ଉଣେଇଶି ବର୍ଷରେ ଆପଣ ହେଲେ ତାହେଲେ ହଉଛି ଆପଣଙ୍କର ଅ ଓଜନ ବୋଧେ ପଇଁତିରିଶ ପାଖାପାଖି ଥିବ ଆଉ
ନାଇଁ ବହୁତ ଅଛି ଆକ୍ଚୁଆଲି ମୋର କଣ କହିଲେ କି ଟିକେ ଥାଇରଏଡ ଫାଇରଡ଼ ଅଛି କି ଫିଜିକାଲ ପ୍ରବ୍ଲେ ରହିଯାଉଛି ଆଉ ତାପରେ ଆଉ ଆଉ ଖାଇବେବତି ଏସ ହଉନି ଆଉ
ନାଇଁ ନାଇଁ ସେମିତି ପୁଣି କରନ୍ତୁନି। ଆପଣ ଖାଆନ୍ତୁ ଖାଇବା ଟା ମାନେ ସକାଳ ଜଳଖିଆା ଆମ ଦେହ ପାଇଁ ଅତ୍ୟନ୍ତ ଆବଶ୍ୟକତା ଅଛି, ଆଉ ତାପରେ ଆପଣଙ୍କର କହୁଛନ୍ତି ଆପଣଙ୍କର ଥାଇରଏଡ ଅଛି ଥାଇରଏଡ୍ ଅଛି ମାନେ ସ କାଳ ଜଳିକା ଟା ଆପଣଙ୍କୁ ନିହାତି ଖାଇବା ପାଇଁ ପଡିବ ଆପଣ ଆଉ ଗୋଟେ କଥା ଜାଣିଛନ୍ତି ନା ନ ଖାଇଲେ ଲେ ଦେହଟା ଅଧିକ ଫୁଲିଯାଏ।
ଆଉ ତା ସହିତ ଗ୍ୟାସ ମାନେ ଗ୍ୟାସ ରେ ବି ପ୍ରୋବ୍ଲେମ। ସବୁ ପ୍ରକାର ରୋଗ ଆପଣକୁ କରିବ କାରଣ ସକାଳ ଜଳଖିଆ ଟା ଆମ ଦେହ ପାଇଁ ମାନେ ମାନେ ଔ ମାନେ ଔଷଧର କାମ କରେ। ଆପଣଙ୍କର ଓଜନ ଏବେ କେତେ ଅଛି ଭଉଣୀ?
ଆଉ ଓଜନ ମୋର ଥିଲା ସିକସଟି ଫାଇଭ।
ଆଚ୍ଛା ପଂଶଠି ଅଛି, ଆପଣଙ୍କର ଓଜନ ପଞ୍ଚଷଠି ମାନେ ଆପଣ ପାଣି କେତେ ଦିନକୁ କେତେ ଲିଟର ପିଉଛନ୍ତି?
ପାଣି ସେମିତି କି ମାନେ ଏତେ ଇଏ ବି ନୁହଁ।
ନାଇଁ ନାଇଁ ଆମର ମାନେ ଇଏ ଅଂଶ ମାନେ ମେ-ମେଡିକାଲ ଅନୁସାରେ ଆପଣଙ୍କର ସ୍ଵାସ୍ଥ୍ୟରେ ଆପଣଙ୍କର ଓଜନ ଯେତିକି ରହୁଛି ମାନେ ପ୍ରତି ଦୁଇ ନା ପ୍ରତି କୋଡିଏ କେଜି ଓଜନ ରେ ଗୋଟେ ଲିଟର ପାଣି ପିଇବାର ଅଛି ଆପ ଆପଣଙ୍କୁ ଆପଣଙ୍କର ପଞ୍ଚଷାଠି ଅଛି ମାନେ ଆପଣଙ୍କୁ ଚାରି ଲିଟର ପାଖାପାଖି ଆପଣଙ୍କୁ ପ୍ର ପ୍ରତିଦିନ ପାଣି ପିଇବାକୁ ପଡିବ। ଯେହେତୁ ବର୍ତ୍ତମାନ ପାଇଁ ଖରା ଦିନ ଟା, ଆପଣ ନା ଖାଉଛନ୍ତି ନା ଆପଣ ପାଣି ପିଉଛନ୍ତି, ଆପଣ ତ ବହୁତ ଜଲଦି ଦେହ ଆପଣଙ୍କର ବହୁତ ଅସୁସ୍ଥ ହେଇଯିବ। ତା ସହିତ ଆପଣଙ୍କର ଥାଇରଏଡ ଅଛି। ଆପଣ ଏମିତିଆ ଭୁଲ ଜମା ବି କରନ୍ତୁନି। ପୁଣି ଆପଣଙ୍କର ବୟସ ବର୍ତ୍ତମାନ ପାଇଁ କିଛି ବି ହେଇନି ଉଣେଇଶି ବର୍ଷ। ଉଣେଇଶ ବର୍ଷରେ ଯଦି ଆପଣ ଖାଇବାକୁ ଛାଡିଦେବେ, ତାହଲେ ଆଗକୁ କଣ କରିବେ?
ନାଇଁ ଖାଇବା ଛାଡିବା ନୁହଁ, ଆଉ ଯେତିକି ନର୍ମାଲ ଯେତିକି ଖାଇବା କଥା ସେତିକି ଦ
ନାଇଁ ନାଇଁ ଆପଣ ଆପଣ ଜ-ଜମା ବି ଖାଉନାହାନ୍ତି। ଆପଣ ଯୋଉ ଖାଇବାଟା ଖାଉଛନ୍ତି, ସେଟା ପୁଣି ଗାଳି ଖାଇଲା ପରେ ଖାଉଛନ୍ତି। ଆପଣଙ୍କ ଏବେ ବହୁତ ଛୋଟ ଅଛନ୍ତି ଆପଣ ଖାଆନ୍ତୁ। ଖାଇବା ଟା ଯେତେ ମାନେ ଟାଇମ ମାନେ ଗୋଟେ ଆପଣ କରିଦିଅନ୍ତି କି ମତେ ସକାଳୁ ଏଇ ସମୟରେ ଖାଇବାର ଅଛି ଆପଣ ସେଇ ଅନୁସାରେ ଖା ଆପଣଙ୍କର ଦେହ ପୁରା ଭଲ ହେଇଯିବ, ଯାହାବି ଥା-ଥାଇରଡ ପ୍ରୋବ୍ଲେମ ଅଛି ଇଏ ହେଇଛି ସବ ସବୁ ଠିକ୍ ଠାକ ହେଇଯିବ।
ହୁଁ।
ଆପଣଙ୍କ ଘରେ ଆପଣଙ୍କୁ ଗାଳି କରୁନାହାନ୍ତି କେମିତି ମୁଁ ସେଇଟା ଭାବୁଛି।
ଗାଳି ଡେଲି ନ ଶୁଣିଲେ ନିଦ ହଉନି।
ବାସ୍ ବାସ୍ ଆପଣଙ୍କର ସେଇଟାରେ ତ ପେଟ ପୁରି ଯାଉ
ହଁ ନାଇଁ ଗୋଟେ ଜିନିଷ ହ ହଉଛି ମାନେ ସକାଳୁ ମୁଁ ଏମିତିରେ ବି ହେଲାକି କେବେବି ମୁଁ ଏତେ ବର୍ଷ ହେଲାଣି ମୁଁ କେବେ ସକାଳୁ ଉଠିକି ବ୍ରଶ କରିକି ଖାଇବାଟା ମୋ ପାଇଁ ବହୁତ କଷ୍ଟ। ହେଲାକି, କାହିଁକ ମୁଁ କେବେ ଆଗରୁ ଖାଇ ଆସେନି ହେଲାକି। ମୁଁ ଏମିତି ବ୍ରସ କରିକି ଏମିତି ଯେମିତି ସବୁ କାମ ଯେମିତି ଯଷ୍ଟ ସବୁ କରିବା କଥା ମୁଁ ହିଁ କରେ ଆଉ ତାପରେ ମତି ନଅଟା ଦଶଟା ବେଳକୁ ଗାଧେଇ ଖାଇବାଟା ମୋ ପାଇଁ ମାନେ ଖାଇବି ନହେଲେ ନାହିଁ।
ନାଇଁ ନାଇଁ ସେଇଟା ଆପଣ ଆଉ କର ଗୋଟେ ମୁଁ ତ ଯେହେତୁ ଆପଣଙ୍କର ବୟସରେ ବି ବଡ ଏ ଗୋଟେ ବଡ ଭଉଣୀ ହିସାବରେ କହ କହିବି ଆପଣ ସକାଳ ଜଳିଖାଟ ଟା ନିହାତି ନିଅନ୍ତୁ।
ହ
ନହେଲେ ଆପଣଙ୍କର ଦେହ ମାନେ ବର୍ତ୍ତମାନ ପାଇଁ ଆପଣଙ୍କୁ କିଛି ଜଣା ପଡୁନି ଠିକ ଅଛି କାରଣ ଆପଣଙ୍କର ବୟସ ବର୍ତ୍ତମାନ ପାଇଁ ଉଣେଇଶି ବର୍ଷ ଧୀରେ ଧୀରେ ବୟସ ଅନୁସାରେ ଆପଣ ବି ବିବାହିତ ବର୍ତ୍ତମାନେ ଆଗକୁ ବି ବହୁତ ସାରା ପ୍ରୋସେସିଂ ଅଛି ବହୁତ ସାରା ଆପଣଙ୍କ ମାନେ ଥିବ। ତ ତ ବୟସ ଅନୁସାରେ ଧୀରେ ଧୀରେ ବୟସ ବଢିଲେ ବି ଆପ ମାନେ ଏଇ ଯୋଉ ଯୋଉ ଅଭ୍ୟାସ ଟା ଆପଣ କରିଦେଇଛନ୍ତି ସଖଳ ଜଳଖିଆ ଟା ଛାଡି ଦୋଉଛନ୍ତି ସେଇଟା ଆପଣଙ୍କ ପାଇଁ ଆଗକୁ ବହୁତ କ୍ଷତିକାରାରକ ହବ ତେଣୁକ ଏବେଠାରୁ ଆପଣ ସେଇଟାକୁ ଠିକ ଭାବରେ ସେଟାକୁ ନେଇଯାଆନ୍ତୁ ମାନେ ଖାଆନ୍ତୁ ଆପଣ
ଆଜ୍ଞା।
ଯା ହଉ ଆପଣଙ୍କ ଘରେ ଆପଣଙ୍କୁ ଗାଳି କରିବା କଥା ସ ସତରେ ଆମ ଘର ହେଇଥିଲା ତ ଗାଳି ମାନେ ଶୁଣିକି ଆପଣଙ୍କର କାନରୁୁ ବ୍ଲଡ଼ ବାହାରିଥାନ୍ତା। ଯଦି ଏମିତି ସକାଳେ ମୁଁ ବି ଆଗରୁ ଏମିତି ନାଇଁ ମୁଁ ବି ଆଗରୁ ବହୁତ ଏମିତି କରୁଥିଲି ମୁଁ ବି କାର୍ଯ୍ୟ ବ୍ୟସ୍ଥାରେ ମୁଁ ସକାଳେ ସାତଟାରେ ଉଠୁଥିଲି ଉଠିକି ମୋର ଗାଧୋଇ ପଧେଇ ନିତ୍ୟ କର୍ମ ସା ସାରି ମୁଁ ଆଠଟା ସୁଧା ମୋର କର୍ମକ୍ଷେତ୍ରକୁ ପଳାଏ।
ହୁଁ। ନାଇଁ ମୁଁ ଏତେ ଟେନଥରେ ଯେତେବେଳେ ପଢୁଥିଲି। ଥିଲି ହୁଁ ମୁଁ ଯେତୋବେଳେ ଟେନ୍ଥରେ ପଢୁଥିଲି ସେତୋବେଳକୁ ମାନେ ତିୟୁସନ୍ ଯା ଛଅଟାରେ ହିଁ ଥିଲା ତ ଆମେ ଯାଇ ଛଅଟାରେ ଯାଇକି ଛଅଟାରେ ଯାଇକି ପହଞ୍ଚ ଯିବୁ ଟିଉସନ ମ ଭଲା ଛଅଟା ହେ ତ ତା ପୂର୍ବ ତା ତା ଆଗ ଯିବା ସେତିକି ମାନେ ଯିବାକୁ ଟାଇମ ଯୋଉଟା ସଉଟା ପୂର୍ବରୁ ଆମକୁ ସବୁ କାମ ସାରିକି ଯିବାକୁ ପଡିବ
ଓହୋ କିନ୍ତୁ ବର୍ତ୍ତମାନ ପାଇଁ ମୁଁ ଆମର ବି ସେଇ ମୁଁ ଯେତେବେଳେ ଫାଷ୍ଟ ଏମତି କରୁଥିଲି ମୋ ଦେହ ଏତେ ଖରାପ ହେଲା ସେ ବର୍ତ୍ତମାନ ପାଇଁ ସେ ସେଥିପାଇଁ ମୁଁ ମୋର ନିଜର ଶରୀର ଯତ୍ନ ପାଇଁ ସକାଳେ ଏବେ ଜଳଖିଆ ମୁଁ ଆଉ ଛଡୁନି। ରଖଣା ଜଳଖିଆ ଟା ଯାବେ ନବାଟା ବାଧ୍ୟ କାରଣ ଦିନ ମେ ଆପଣ ନଖ ସଖ ଜଳିବ କିନ୍ତୁ ସକାଳେ ଜଳଖିଆ ଟା ହୋଉଚି ଦେହ ପାଇଁ ଅତ୍ୟନ୍ତ ଆବଶ୍ୟକତା। ଠିକ ଅଛି। କିଛି ଭଉଣୀ ଆପଣ ଖାଆନ୍ତୁ ସମୟରେ ଖାଆନ୍ତୁ ଇଏ କରନ୍ତୁ ଆପଣଙ୍କ ସହିତ ତ କଥା ହେଲି ପ୍ରଥମ ଥର ପାଇଁ କଥା ହେଲି ହେଲେ ଲାଗିଲାନି କି ପ୍ରଥମ ଥର କଥା ହୋଉଚି ବୋଲି ବହୁତ ଭଲ ଲାଗିଲା। ନିହାତି ଆମେ ଆଗକୁ ବି ବାର୍ତ୍ତାଳାପ କରିବା ଏବେ ତ ଆପଣ ଜାଇଛନ୍ତି ସମୟ ହେଇଗଲାଣି।
ହଁ।
ନିହାତିମ ଆଗକୁ ବାର୍ତ୍ତାଳାପ କରିବା। ରହିଲି ଭୋଉଣୀ ଜୟେ ଶ୍ରୀଜଗନ୍ନାଥ।